ନା କିଛି ନାହିଁ ଏଇଠି ଘରେ ଅଛି। ଆପଣ କଣ କରୁଛନ୍ତି?
ଏଇ ବର୍ତ୍ତମାନ ଟିକେ ବାଲକୁନିରେ ବସିଛି ଆଉ କିଛି ତ କାମଧନ୍ଦା ନାହିଁ।
ଆପଣ ତାହେଲେ ବର୍ଷାର ପ୍ରାକୃତିକ ଅ, ଅନୁଭୂତି କରୁଛନ୍ତି। ପ୍ରକୃତିକୁ ଅନୁଭୂତ କରୁଛନ୍ତି। ହାଲୋ। ହ୍ୟାଲୋ, ହ୍ୟାଲୋ।
ହାଲୋ।
ଆଜ୍ଞା ମୋ କଥା ଶୁଭୁଛି ଆପଣଙ୍କୁ?
ଆଜ୍ଞା ଏବେ ଶୁଭିଲା କହୁନାହାନ୍ତି।
ଆପଣ ଏପଟକୁ ପଳେଇ ଆସନ୍ତୁ।
ଆଜ୍ଞା, ଆଜ୍ଞା ମୁଁ ବର୍ତ୍ତମାନ ରୁମ୍ ଭିତରୁକୁ ପଳେଇ ଆସିଲି କହୁତ କୁହନ୍ତୁ।
ଆପଣଙ୍କ ଉଅ, ଆପଣ ବୋଧେ ପ୍ରକୃତିର ଅନୁଭବ ଆପଣ ନଉଛନ୍ତି ଏଇଠି ବସିକି।
ଆଜ୍ଞା ମୁଁ ଟିକେ ଚାହା ବନେଇକି ପିଉଥିଲି ଯେହେତୁ ଥ- ଥଣ୍ଡା ପାଗ ଅଛି ତ ଟିକେ ଇଚ୍ଛା ହେଲା ଚାହା ବନେଇକି ପିଇବାର ତ ଏବେ ବର୍ ର୍ତ୍ତମାନ ଚାହା ବନଉଛି ଏ ଟିକେ ଆସିଯାଇଥିଲି ଏପଟେ ଟିକେ ବୁଲାବୁଲି କରୁଥିଲି ବାଲକୁନିରେ। ବର୍ତ୍ତମାନ ପୁନର୍ବାର ଯାଇକି ଦେଖିଲି ଯେ ଚାହା ହୋଇଗଲାଣି ପୁଣି ବନ ନେଇକି ଆସିଲି ଏବେ ବର୍ତ୍ତମାନ ପିଉଛି।
ଆଜ୍ଞା ତାହେଲେ ତ ଆପଣଙ୍କୁ ଚାହା ବନେଇବା ଆସିଛି ମାନେ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ବନେଇବା ବି ମଧ୍ୟ ଆସିଥିବ?
ନା ନା ମୋତେ ଏତେ ସାମଗ୍ରୀ ବନେଇ ଆସେ ନାହିଁ। ମୁଁ ତ ଅଳ୍ପ ଅଳ୍ପ ସବୁଥିରେ ଆସେ। କିନ୍ତୁ ଆ ଆପଣ ଯଦି କିଛି ବନେଇବୁ ତା ଦେହରେ କିଛି ସାହାଯ୍ୟ କରିଦିଏ। ମୋତେ ଚାହା ବି ବନେଇ ଆସେନି କହିବାକୁ ଗଲେ ମୁଁ ଖାଲି ସେମିତି କ୍ଷୀରରେ ଚା ପତି ଚିନି ସବୁ ଯାକ ଏକା ସାଙ୍ଗରେ ପକେଇ ଦିଏ। ସିଏ ଟିକିଏ ଫୁଟିଗଲା ପରେ ବାହାରିକି ନେଇଆସେ। ହାଲୋ।
ଆଜ୍ଞା, କହୁନାହାନ୍ତି ମୁଁ ଶୁଣୁଛି ଆପଣଙ୍କ କଥା।
ମୁଁ କହିଲି ମୋ ତେ ଏତେ ଜିନିଷ କିଛି ବନେଇ ଆସେନି, ମୁଁ ସବୁ ଏକା ସାଙ୍ଗରେ କ୍ଷୀର, ଚିନି ସବୁ ଏକା ସାଙ୍ଗରେ ପକେଇ ଦିଏ। ଚାହା ପତି ସେ କିଛି ସମୟ ପରେ ଫୁଟିଗଲା ପରେ, ତାକୁ ମୁଁ ନେଇ ଆସେ।
ଆଜ୍ଞା ଆପଣ କେବେ ଆସୁନାହାନ୍ତି। ମୋ ଘର ପଛପଟେ ତ ଦାରିଙ୍ଗବାଡି, ତ ଆପଣ ଆସନ୍ତୁ ବୁଲିବାକୁ।
ଆଜ୍ଞା, ମୁଁ ଯିବି କେବେ, ଆଉ କିଛି ଦିନ ପରେ, ମୋତେ ଟିକେ ସମୟ ହଉ। ମୁଁ ଆପଣଙ୍କ ପାଖକୁ ଯେମିତି ହେଲେ ଯିବି ବୁଲାବୁଲି କରିବା ପାଇଁ। କାରଣ ଆପଣଙ୍କର ଯେହେତୁ ଘର ପାଖ, ସେଠାରେ ବୁଲାବୁଲି କରିବା ପାଇଁ ମଧ୍ୟ ସୁବିଧା ହବ।
ଆଜ୍ଞା, ମୋ ଘର ପଛପଟେ ଇ ଦାରିଙ୍ଗବାଡି, ତ ଆପଣ ଆ, ଯେବେ ଆସିବେ, ଆମ ଘର ପଛପଟ ହେଇ ଦେଇକି ଯିବେ।
ଆଜ୍ଞା ତାହେଲେ ଠିକ ଅଛି। ଆଉ ଆପଣ ଏବେ ଖାଇବା ପିଇବା ତ ସରିବଣି।
ଆଜ୍ଞା ନିହାତି ମୋର ତ ଖାଇବା ପିଇବା ସରଲାଣି। ମୋତେ ବୋଧହୁଏ ଆପଣଙ୍କର ବି ମଧ୍ୟ ସରି ଯିବଣି?
ଆଜ୍ଞା ସରିଗଲାଣି। ଏଠି କେତେଳେ ମୋର ଭାଇ ମଧ୍ୟ ବସିଛନ୍ତି। ସେମାନଙ୍କ ଶବ୍ଦ ଯଦି ଶୁଭାଯିବ ସେ ସବୁ ଜିନିଷକୁ କିଛି ମାଇଣ୍ଡ କରିବେ ନାହିଁ।
ଆଜ୍ଞା ମୁଁ କିଛି କରୁନାହିଁ ଆପଣ ବୋଧେ ଭୁଲ ଭାବିଛନ୍ତି ମୋତେ।
ନା ନା ସେଗୁରା ସବୁ ଶୁ ଆଉ ଘର କାମ ମଧ୍ୟ ଏଇ ପାଖରେ ହେଉଛି। ଆପଣଙ୍କର ଏବେ ମଧ୍ୟ ମୁଁ ଶୁଣିଥିଲି ଗାଁ ରେ ଘର କାମ ଚାଲିଛି ବୋଲି ଆପଣ ତ ମୋତେ ସେ ବିଷୟରେ କିଛି ଜଣେଇନଥିଲେ?
ଆପଣ ତ ମୋତେ ଫୋନ୍ କରୁନାହାନ୍ତି। ତ ମୁଁ ଆପଣଙ୍କୁ ଜଣେଇବି କେତେବେଳେ।
ଆପଣ ମୋତେ ଫୋନ୍ କଲେେନି ତାହେଲେ ଜଣେଇବା ପାଇଁ।
ତ ମୁଁ ଆପଣଙ୍କୁ ଏଇଠି ଏଇଥିପାଇଁ ବର୍ତ୍ତମାନ ଏଇନା ଫୋନ୍ କରିଛି ବା ଜଣେଇବା ପାଇଁ। ଆପଣ ଏଇ ଘର ପ୍ରତିଷ୍ଠାରେ ଆମର ଆସିବେ।
ଆଜ୍ଞା ନିଶ୍ଚୟ ନିଶ୍ଚୟ ଯାହା ହଉ ଆପଣ ନୂଆ ଘରଟି କରିଦେଲେ। ବର୍ତ୍ତମାନ ଆମେ ତ ସେଇ ସହରରେ ବର୍ତ୍ତମାନ ଏକ ଘର ଭଡା ନେଇକି ରହିଛୁ। ଆପଣ ଯା ହଉ ଅ, ଘର ଟେ କିଣି, ଜାଗା କିଣିକି ନିଜ ଘର ନିଜେ ବନେଇଦେଲେ।
ଆଜ୍ଞା, ଆମ ଘରଟି କେଶୁରାରେ ଆପଣ ଜାଣିଛନ୍ତି ତ?
ଆଜ୍ଞା, ଆଜ୍ଞା, ମୁଁ ଜାଣିଛି ଆପଣଙ୍କ ଘର କେଶୁରାରେ ବୋଲି, ଆପଣ କେତେବେଳେ ଯଦି ଫ୍ରି ହୁଅନ୍ତି ତାହେଲେ ଆପଣ ତ କିଶୋରା ରେ ରହିବେ, ଆଉ କିଛି ଦିନ ପରେ ତାହେଲେ, ଆପଣ ଆସିବେ ଏଠାକୁ।
ଆଜ୍ଞା, ରଥଯାତ୍ରା ଦିନ ଆମ ଘର ପ୍ରତିଷ୍ଠା, ତ ଆପଣ ଆସିବେ ନିହାତି।
ଆଜ୍ଞା, ନିଶ୍ଚୟ ନିଶ୍ଚୟ ଯିବା, ଆପଣ ଦାରିଙ୍ଗବାଡ଼ି ପାଖରୁ ଏପଟେ ଆସିକି କେଶୁରାରେ ରହିବେ, ଆପଣଙ୍କୁ କିଛି ଅସୁବିଧା ହବ ନାହିଁ ତ? ଯଦି କିଛି ଅସୁବିଧା ହେଲା, ମତେ ଜଣାଇବେ, ମୁଁ ପାଖରେ ତ ରହୁଛି, ଆପଣଙ୍କ ପାଖକୁ ଯିବି ହାରି।
ନା ଆଜ୍ଞା, ଆମର ସେଠି ଗାଁ ଆମର ଦାରିଙ୍ଗବାଡ଼ି ରେ ଅଛି ଆଉ ଗୋଟେ ଘର
ଆଜ୍ଞା, ତ ବହୁତ ଭଲ କଥା ଯା ହଉ ଆପଣ ଦିଟା ଜାଗାରେ ଗାଁରେ ବି ମଧ୍ୟ ଘର ଅଛି, ଏଠି ବି ମଧ୍ୟ ଘର ଅଛି ଏଇଟା ବହୁତ ଭଲ କଥା। ଆଉ ଆପଣ ଏ ବର୍ତ୍ତମାନ ସବୁ ଠିକ ଭଲ ଅଛନ୍ତି ତ, ଆପଣଙ୍କ ଦେହ ସବୁ ଭଲ ଅଛି ତ?
ଆଜ୍ଞା, ଟିକେ ଥଣ୍ଡା ହେଇଯାଇଥିଲା ତ, ସେଇଥିପାଇ ଟିକେ ଆପଣଙ୍କୁ ସ୍ୱରଟା ଟିକେ ଅବାଗିଆ ଶୁଭୁଥିବ ମୋର
ନା ନା ସ୍ୱରରେ ନୁହଁ, ମୁଁ ଭାବିଲି ଯେ ଆପଣଙ୍କର କିଛି ଦେହ ଖରାପ ଥିବ, ଯେହେତୁ ଆପଣ ଘର କାମରେ ଲିପ୍ତ ଅଛନ୍ତି। ତ ବର୍ତ୍ତମାନ ଦେହ ଖରାପ ଯେହେତୁ, ଆ ବର୍ଷା ବି ବାରମ୍ବାର ହଉଛି ତ, ଆପଣ ଓଦା ବି ମଧ୍ୟ ହଉଥିବେ। ତ ମୁଁ ଭାବିଲି ଯେ -ଆପଣଙ୍କର ଦେହ ଖରାପ ହେଇଥିବ ବୋଲି, ସେଥିପାଇଁ ଆପଣଙ୍କୁ ଟିକେ ପଚାରିଦେଲି।
ଆଜ୍ଞା, ମୋ ଦେହ ଟିକେ, ଆମର ଏପଟେ ସେ ବରଫ ପଡ଼ିଲାଣି ତ, ସେଇଥିପାଇଁ ମୋ ଦେହ ଟା ଟିକେ ଖରାପ ହେଇଯାଇଛି।
ଆପଣଙ୍କର କଣ ବର୍ଷା ଦିନେ ମଧ୍ୟ ବରଫ ପଡେ, ମୁଁ ତ ଭାବିଥିଲି ଶୀତ ଦିନେ ପଡ଼େ ବୋଲି ଖାଲି।
ନାଁ ଆଜ୍ଞା, ଆମର ଏଠି ସବୁବେଳେ ବରଫ ପଡ଼େ।
ସେମିତି ତ କେବେ ମୁଁ ଶୁଣୁନଥିଲି, ଆପଣ କଣ? ଆପଣ ଟିକେ ମୁଁ କେତେବେଳେ ଗଲେ, ମତେ ଟିକେ ଗୋଟେ ଭିଡିଓ ଛାଡ଼ିବେ ତ, ବରଫ ହେଇଛି ବୋଲି।
ଆଜ୍ଞା ନିହାତି, ଆସନ୍ତୁ କେବେ ଦେଖିବେ ବରଫ୍ ପଡୁଛି କି ନାଇଁ? ଆପଣ ବୋଧେ ବହୁତ ଭାବୁଛନ୍ତି।
ନା ଭୁଲ କାହିଁ ଭାବିବି ଆଜ୍ଞା, ବରଫ ପଡ଼ିବା ଟା କଣ ସ୍ୱାଭାବିକ ତ ଆ ଆପଣ ଯେହେତୁ ଥଣ୍ଡା ଜାଗାରେ ରହୁଛନ୍ତି, ସେଠାରେ ତ ବରଫ ପଡ଼ିବାଟା ସ୍ୱଭାବିକ।
ତାହେଲେ ଆପଣ ଆସନ୍ତୁ, ମୁଁ ଶୁଣିବାକୁ ପାଇଥିଲି କଣ ଆପଣଙ୍କ ସାଙ୍ଗ ଜଣେ ଅଷ୍ଟ୍ରେଲିଆରେ ଘର କିଣିଛନ୍ତି।
କଣ କୋଉ ସାଙ୍ଗ କଥା କହୁଛନ୍ତି, ଆପଣ ଟିକେ ନାଁ ଧରିକି କହିପାରିବେ କି?
ହଁ ସେ ସାଇ ନାମକ ଜଣେ ବ୍ୟକ୍ତି ଆପଣଙ୍କ ସାଙ୍ଗ ନାହାନ୍ତି କି?
ହଁ ହଁ ସିଏତ ମୋର ଛୋଟବେେଳ ର ସାଙ୍ଗ କହୁନାହାନ୍ତି।
ହଁ ସିଏ ବର୍ତ୍ତମାନ ଅଷ୍ଟ୍ରେଲିଆରେ ଘର କିଣିଛନ୍ତି ଆପଣଙ୍କୁ ଡାକିନାହାନ୍ତି।
ବର୍ତ୍ତମାନ ତ ମୋତେ ସେସବୁ ବିଷୟରେ କିଛି ଅବଗତ କରେଇନାହାନ୍ତି ବୋଧେ ଲାଗୁଛି ଆଉ କିଛି ଦିନ ପରେ ମ ତେ ମଧ୍ୟ କଲ୍ କରିପାରିବେ।
ତ କାଲି ତାଙ୍କର ଘର ପ୍ରତିଷ୍ଠା ଥିଲା। ଅଷ୍ଟ୍ରେଲିଆ ରେ ତ ସିଏ ଆମକୁ ଡାକିଥିଲେ ତ ଆପଣଙ୍କୁ ଡାକିନ ନଥିଲେ।
ନା ନା ମତେ ତ ଡାକି ନାହାନ୍ତି।
ଆପଣ ବୋଧେ ଆ ପରେ ଡାକିବେ ଆଉ।
ହେଇଥାଇପାରେ, ମତେ ବୋଧେ ତାଙ୍କର ଘରକୁ ଡାକି କିଛି ଖାଇବା ପିଇବାକୁ ଦେଇଦେବେ, ମତେ ଲାଗୁଛି। ମତେ ଶୁଣିକି ଆ ମନ ଦୁଃଖ ହେଲା, ଯା ଯେ ସାହି ମୋର ଏତେ ଘନିଷ୍ଠ ସାଙ୍ଗ ସିଏ, ମୋତେ ତାଙ୍କ ଘର ପ୍ରତିଷ୍ଠାରେ ଡାକିଲେ ନାହିଁ।
ଆଜ୍ଞା, ଏଥିପାଇଁ କିଛି ଅପଦ ନାହିଁ ସେ କାର୍ଯ୍ୟ ବ୍ୟସ୍ତରେ ଭୁଲି ଯାଇଥିବେ, ଆପଣଙ୍କ କଥା।
ହୋଇଥିବ ସେଇଭଳିଆ କଥା, ଆପଣ ଯାହା କହୁଛନ୍ତି। ହୋଉ ଛାଡ଼ନ୍ତୁ ସେ କଥା, ସିଏ ତ ତାଙ୍କର ଘର କରି ଖୁସିରେ ଅଛନ୍ତି, ବର୍ତ୍ତମାନ ତ ମୋର ଏବେ ଅ ଟିକେ ଅସୁବିଧା ଚାଲିଛି ତ, ମୁଁ ଯେ ବର୍ତ୍ତମାନ ସହରକୁ ଆସିଛି କାମ କରିବା ପାଇଁ।
ଆଉ ଆପଣଙ୍କ ଭାଇଙ୍କ ଦେହ ଭଲ ଅଛି ନା ନାଇଁ, ନା ତାଙ୍କ ଦେହ ବି ଅସୁସ୍ଥ।
ନାଇଁ ସିଏ ଏବେ ତ ବହୁତ ସୁସ୍ଥ ଅଛନ୍ତି, ତାଙ୍କର କିଛି ଅସୁବିଧା ନାହିଁ।
ଆଜ୍ଞା, ମୁଁ କହୁଥିଲି କି -ଆପଣ ଯଦି ଏଇନା, ମୁଁ ଏଇନା କେଶୁରାରେ ଅଛି, ଆପଣ ଯଦି
ଆଜ୍ଞା, ନିଶ୍ଚୟ ନିଶ୍ଚୟ, ମୁଁ ଭାବୁଛି ଆଉ କିଛି ସମୟ ପରେ, ଆପଣଙ୍କ ସହିତ କଥା ହେଇ ସାରିଲା ପରେ, ମୁଁ ଏଠାରୁ ବାହାରି ଯିବି। ସାଢେ଼ ପାଞ୍ଚଟା ବେଳକୁ ଆପଣଙ୍କ ପାଖକୁ ଯାଇ ଦେଖା ହୋଇଯିବି ସେଠାରେ ଆଉ
ଆଜ୍ଞା ତାହେଲେ ଆପଣ କେତେବେଳକୁ ବାହାରିବେ ଘରୁ ସେଇ ଅନୁସାରେ କହୁନାହାନ୍ତି।
ମୁଁ କହିଲି ପା ଆପଣଙ୍କୁ ସାଢେ଼ ପାଞ୍ଚଟା ବେଳକୁ ବାହାରିକି ଯିବି ଆପଣଙ୍କ ସହିତ ସେଠି ଦେଖା ହୋଇଯିବ। ଆପଣଙ୍କର ଏତେ ନେଟୱାର୍କ ଅସୁବିଧା ହଉଛି ଆପଣ ଟିକେ ପାଖକୁ ଆସି କଥା ହୁଅନ୍ତୁ।
ଆଜ୍ଞା ଆପଣ ବୋଧେ ସେପଟେ ପୁରା ବହିଛନ୍ତି। ଆପଣ ଏପଟ ଯୋଉପଟେ ବାଲକୁନି ଏପଟେ ନ ବସିକି ଏପଟ ପଟକୁ ପଳେଇ ଆସନ୍ତୁ। ରୋଷେଇ ଘର ପଟୁ।
ଆଜ୍ଞା ମୁଁ ତ ବର୍ତ୍ତମାନ ଏଇ ଗ-ଟିଭି ପାଖରେ ବସିଛି।
ନା ନା ଆପଣ ଟିଭି ପାଖେରେ ନ ବସିକି ରୋ- ଆସନ୍ତୁ। ହ
ଆ ନିଶ୍ଚୟ ନିଶ୍ଚୟ କାରଣ ନେଟ୍ ଟା ଯେହେତୁ ସ୍ଲୋ ହଉଛି ଆମେ ବର୍ତମାନ କଥାବାର୍ତ୍ତା ବି ଠିକ ସେ ହେପାରୁନାହିଁ। ବର୍ତ୍ତମାନ ସେୟା କରିବି ବୋଲି ଭାବିଛି।
ଆଜ୍ଞା ଏପଟୁ ପଳେଇ ଆସଥିଲେ ଆପଣଙ୍କୁ ବି ନେଟ୍ ପାଇବ ମତେ ବି ନେଟ୍ ପାଇବ। ତ ଆପଣ ପଳେଇଆାଇଥିଲେ ମତେ ବୋଧ ହୁଏ।
ଆଜ୍ଞା ମୁଁ ବର୍ତ୍ତମାନ ଆସିଲି ହେଲେ ତ ସେଥିପାଇଁ ଆପଣଙ୍କୁ ସ-ଲାଗିଥିବ ଆଉ।
ଆଜ୍ଞା ତ ଆପଣ ଆଉ ଆଜି କିଛି ଖାଇଛନ୍ତି ନା ନା
ନାଁ ବର୍ତ୍ତମାନ ତ ମୁଁ କିଛି ଖାଇ ନାହିଁ ଆଉ କିଛି ସମୟ ପରେ ଭାବୁଛି କଣ ଯାଇକି ବାହାରେ ଟିକେ ଖାଇଦବି କାରଣ ମୋତେ ଭୋଗ କୁହନ୍ତି ଜୋରେ ହେଲାଣି।
ଆଜ୍ଞା ମୁଁ କହୁଥିଲି କି ଆପଣ ଯଦି ଆସନ୍ତି ଏଇଥର ଆମେ ଏଉଠୁ ଲଦାଖ ପାଇଁ ଯାଆନ୍ତେ।
ମୁଁ ଏତିକି ଜିନିଷ ଜାଣିବାକୁ ଚାହୁଁଛି ଯେ ଲଦାଖ ଗଲେ କେତେ ଟଙ୍କା ଖର୍ଚ୍ଚ ହେବ ସେଇଭଳିଆ ମୂଲ୍ୟ ମୁଁ ଜାଣିଲେ ମୁଁ ସେଇ ଅନୁସାରେ ସମ
ଆପଣ ଯଦି ଲତାଖ ଯଦି ଯାଆନ୍ତେ ତ ଆପଣଙ୍କ ଗାଡିରେ ତେଲ ଖର୍ଚ୍ଚ ଛାଡିଦେଲା ପରେ ମେଡିସିନ ଜୋତା ସାର୍ଟ ପ୍ୟାଣ୍ଟ ଏସବୁ ତ ଆପଣଙ୍କର ନିଜର। ସେଇଥିରେ କିଛି ଖର୍ଚ୍ଚ ହବାର ନାହିଁ ଗାଡି ତ ଆପଣଙ୍କର ହବ। ଆଉ ଗାଡିରେ ତେଲ ସବୁବେଳେ ଫୁଲ ରଖିବାକୁ ଚେଷ୍ଟା କରିବେ। ଆଉ ଦିଟା କୋଡିଏ କୋଡିଏ ଲିଟର ଜାର ଧରିକି ମଧ୍ୟ ବି ଯାଉଥିବେ ତେଲ ସହ। ନଚେତ୍ କୋଉଠି ତେଲ ସରିଯିବ ନଚେତ୍ ଆପଣ ତେଲ ଅ-ନଥିବ ତ ଆପଣ ସେଇଠି ଅସୁବିଧା ହେଇପାରନ୍ତି।
ଆଜ୍ଞା ନିଶ୍ଚୟ ନିଶ୍ଚୟ ଆପଣ ଯାହା କହୁଛନ୍ତି ସେଇ କଥା ପାଇଁ ମୁଁ ଅ ଧ୍ୟାନ ରଖିବି ସେ କଥାର ଆପଣଙ୍କ ସାଙ୍ଗେ ଖାଲି କୁହନ୍ତୁ ଯେ କେତେ ଟଙ୍କା କଣ ଖର୍ଚ୍ଚ ହେବ କାରଣ ମୁଁ ବର୍ତ୍ତମାନ ଏମିତି ଅନୁମାନ କରିପାରୁନାହିଁ ଯେ କେତେ ଟଙ୍କା ଖର୍ଚ୍ଚ ହେବ ବୋଲି ଆଉ ଏବେ ବର୍ତ୍ତମାନ ଟିକେ ମତେ ଜଣେଇ ଦିଅନ୍ତୁ।
ଆଜ୍ଞା ଯଦି ଖର୍ଚ୍ଚ ଅତି ବେଶୀରେ ଖର୍ଚ୍ଚ କହିବେ ତାହେଲେ ପଚାଶ ହଜାର ଭିତରେ ଖର୍ଚ୍ଚ ହବ ଆମେ ଯଦି ଏଇଠୁ ଯିବା।
ନା ମୁଁ ଭାବୁଥିଲି ଯେ ଏଠୁ ଗାଡି ଚଲେଇକି ଯ ଗଲେ ଆମେ ସେଠାରୁ ଗଲା ବେଳକୁ ହାଲିଆ ହେଇଯିବ ମୁଁ କହୁଥିଲି ଏଠାରୁ ଗାଡି ଟ୍ରେନ ରେ ପଠେଇ ଦେଇେଇକି ଦିଲ୍ଲୀ ଯାଇକେ ନେଇଯିବ ଦିଲ୍ଲୀରୁ ଆମେ ଲଦାଖ ବାଇକ ଚଲେଇକି ଯିବା ଏଇଟା ବହୁତ ଭଲ ରହିବ ଆମ ପାଇଁ।
ଆଜ୍ଞା ନା ସେଇଟା ବି ବହୁତ ଇଏ ଯେ ପଛେ ଆପଣ ଏଇନା ଟ୍ରେନରେ ଯିବେ କି ଫ୍ଲାଇଟ ରେ କଲେ ବି ତ ଆପଣଙ୍କ ଗାଡି ଆସିଲା ବେଳକୁ ନିହାତି ତିନି ଦିନ। ତ ସେଇଥିପାଇଁ ଆପଣ ଯଦି ଏଇଠୁ ଯିବେ ଗାଡି ନେଇକି ଓଡିଶାରୁ ଯଦି ଗାଡି ନେଇକି ଯିବେ ତ ଆପଣଙ୍କୁ ଚାରି ଦିନରେ ଲଦାଖ ରେ ଆପଣ ପହଞ୍ଚି ପାରିବେ।
ଏମିତି କଥା କି।
ଆଜ୍ଞା ତିନି ଦିନ ଆଜ୍ଞା ଆପଣ ତିନି ଦିନରେ ଶ୍ରୀନଗର ରେ ଯାଇ ପହଞ୍ଚି ପାରିବେ। ଚାରି ନମ୍ବର ଦିନ ଲଦାଖରେ ଯାଇକି ପହଞ୍ଚି ବୁଲାବୁଲି କରିବା ଆରମ୍ଭ କରିପାରିବେ।
ମୁଁ କହୁଥିଲି ଚାରି ଦିନ ଗାଡ଼ି ଚଲେଇ ଗଲା ବେଳକୁ କାଳେ ଦେହ ଅସୁସ୍ଥ ହୋଇଯିବ କି କାଳେ ଆମର କି ଅସୁବିଧା ହବ କି?
ନାଇଁ ଆଜ୍ଞା କିଛି ହବନି ନାଇଁ ଆ କିଛି ହବନି। ଆପଣ ଖାଲି ଯାହା ଭାବୁଛନ୍ତି ସେଇଟା ଯଦି ଆପଣ ମନୋବୃତ୍ତି ଦୃଢ ରହିବ ତ ଆପଣଙ୍କୁ କିଛି ହବନି।
ଆଗା ତାହେଲେ ଠିକ ଅଛି ମୁଁ ସେ ସବୁ ବିଷୟରେ ମୁଁ ଆଗ କଲ୍ ରେ ଆପଣଙ୍କୁ ଜଣେଇବି ବର୍ତ୍ତମାନ ମୁଁ ଗୋଟେ କାମ କରୁଛି ମୁଁ କିଛି ରୋଷେଇ କରିକି ଖାଇଦଉଛି ଯେହେତୁ ଘରେ ପହଞ୍ଚି ଗଲେଣି। ମତେ ଭୋକ ମଧ୍ୟ ଜୋର ଲାଗିଲାଣି ଚାହା ପିଇଲେ ମୋ ଭୋକ ମେଣ୍ଟୁ ନାହିଁ।
ଆଜ୍ଞା ନିହାତି ଖାଇବା ଆପଣଙ୍କର ବହୁତ କମ୍ ବୋଧେ ମୋତେ ଲାଗୁଛି ଆପଣ ଠିକ ଟାଇମ ରେ ବୋଧେ ଖାଉନାହାନ୍ତି। ଆପଣ ଯେ ଏତେବେଳେ ବି ଦେଖନ୍ତୁ ପେଟ ପୁର ହେଲା ପର୍ଯ୍ୟନ୍ତ ଖାଆନ୍ତୁ। ଅଚେତ ଆପଣଙ୍କ ଦେହ ଉପରେ ଟିକେ ଆ ଆଘାତ ହେଇପାରେ।
ଆଜ୍ଞା ନିଶ୍ଚୟ ନିଶ୍ଚୟ ମୁଁ ଏଥିପ୍ରତି ଆଗକୁ ଧ୍ୟାନ ଦେବି। ଆ ମୁଁ ତ ବର୍ତ୍ତମାନ ସକାଳ ଦଶଟାରେ ଯାହା ଖାଇଥିଲି ତା ପରଠୁ ସକାଳ ଦଶଟା ଦିନ ସାଢେ ନଅଟା ବେଳେ ଯାକ ହେଇଥିଲି ତା ପରଠୁ ଏବେ ଆସିକି ଛଅଟା ବାଜିବାକୁ ଗଲେଣି ମୁଁ ବର୍ତ୍ତମାନ କିଛି ଖାଇନାହିଁ।
ତ ଆପଣ କିଛି ଖାଉ ନାହାନ୍ତି ଆପଣ ଏପରି ଭୋକିଲା ରହିଲେ କଣ ହବ? ଆପଣ ଦେହକୁ ଆପଣ ନିଜେ ଅସୁସ୍ଥ କରୁଛନ୍ତି ତ ଆପଣ ଯାଇ କିଛି ଖାଇଦିଅନ୍ତୁ।
ଆଜ୍ଞା ନିଶ୍ଚୟ ମୁଁ ଯାଉଛି ବର୍ତ୍ତମାନ କିଛି ଖାଇଦେବି କାରଣ ମତେ ଭୋକ ଜୋରେ ଲାଗିଲାଣି। ଆଉ ତଣ୍ଟି ପାଟି ବି ଶୁଖିଗଲାଣି ବର୍ତ୍ତମାନ ଆପଣ ଫୋନ ରଖି ଦିଅନ୍ତୁ ଆପଙ୍କୁ କି
ଆଜ୍ଞା ମୁଁ ଆଫଣ ବର୍ତ୍ତମାନ ଫୋନ ରଖୁଛି ଆପଣ ଖାଇସାରିଲା ପରେ ମୁଁ ଆପଣଙ୍କୁ ପୁନର୍ବାର ଫୋନ କରିବି।
ଧନ୍ୟବାଦ।